ହାଲୋ।
ହଁ ହାଲୋ।
ହଁ ମୋ ବଭସ୍ କ୍ଲିୟର୍ ଆସୁଛି ତ।
ହଁ ହଁ।
ହୁଁ କଣ କରୁଚ?
ଏ ବସିଛି ଆଉ ପ୍ଲିଶୀମେଣ୍ଟେ କରେ।
ଆଜି ଡିୟୁଟି କଣ ଜଲ୍ଦି ସରିଗଲା?
ଜଲଦି ନୁହେଁ ଆଁ ଆଉ ସରିଲାଣି ଆଜି ଗୋଟେ ବେଳୁ।
କଣ ଆଜି ହାଫ୍ ଡେ ହେଇଗଲା ନା କଣ?
ହଁ।
କଣ ପାଇଁ କଣ କିଛି ପ୍ରୋଗ୍ରାମ ଥିଲା ନା ମର୍ଣ୍ଣିଂ ରେ ରହୁଛି?
ନା ହଁ।
ମଣ୍ଣିଙ୍ଗ ରହୁଚି?
ହଁ ମର୍ଣିଂ ହୋଉଚି କିନ୍ତୁ ଆଜି ସକାଳେ ଥିଲା ଆଉ।
ଉଁ କଣ ରୋଷେଇ ହେଇଥିଲା ଆଜି? ହାଲୋ କହିଲି କଣ ରୋଷେଇ ହେଇଥିଲା ଆଜି?
ଆଜି ଭାତ, ଡାଲି।
କହିଲି କଣ ରୋଷେଇ ହେଇଥିଲା ଆଜି? କଣ ନିଯେ ରୋଷେଇ କରିଥିଲ ନା ହଷ୍ଟେଲ?
ନା ହଁ ସେଇଠୁ ଧରିକି ଆସିଚିହରି। ନି ନି
ସେଠି ପାର୍ସଲ ବି ଦୋଉଚନ୍ତି ନା କି?
କ୍ୟାଣ୍ଟିଟା ନା ରେଷ୍ଟୁରାଣ୍ରେ ଟା।
ହୁଁ ହୁଁ।
ହୁଁ।
ଆଉ ଗାଁକୁ ଯାଇନ?
ନାଁ।
ଆ ଗାଁକୁ କେବେ କଣ ଯିବ?
ଏଇ ଅଳ୍ପ ଅଛି ଛୁଟି ହେଇଯିବ ଆଉ। ଆଛି
ଆଉ ତମ ସେପଟେ ପର୍ବପର୍ବାଣିୀ କଣ ଫେମସ୍?
ଫ ଓଡିଆ ଯେ
ହୁଁ।
ସବୁ।
ତଥାପି କୋଉଟା ଗୋଟେ ବଡ ଫେମସ୍ ହେଇଥିବ ନା କିଛି?
ସେ ରାଜ ପର୍ବ। ଏ ରଜ ମାନେ କୁମରର୍ପୁଣିମା ପିଲାଙ୍କ ପାଇଁ। ସେଟ ହଁ ଶେରା ଏମିତି।
ହ
ଅଟୋସାଇଟିରେ ଥିବ।
ଦଶହରା ଏକା ହୁଏ?
ହୁଁ।
ଦଶହରା, କାଳୀପୂଜା ହୋଉଚି ନା ନାଇଁ?
ହୁଁ।
ଆଉ ଦଣ୍ଡଯାତ୍ରା ହଉଛି ନା ନାଇଁ ତମ ପଟେ ସେପଟେ?
ହଁ, ହଉଛି।
ହ୍ୟାଲୋ।
ହଁ ହଉଚି।
ତମ ଭଏସଟା କ୍ଲିୟର ଆସୁନି କୋଉଠି ରହି କଥା ହଉଚ କି?
ହ୍ୟାଲୋ।
କହିଲି କୋଉଠି ନେଇକି କଥା ହଉଛ ଭଏସ ଟା କ୍ଲିୟର ଆସୁନି।
ହଁ ଟିକେ ଫୋନ୍ ଟା କାନରେ ନେଇକି ଟିକେ କଥା ହୁଅ ଜୋର୍ ଜୋରରେ। ବୁଝିଲ? ହୁଁ ହୁଁ ଏଥିର ଶୁଭିଲା କୁହ?
ନା ସେ ବ୍ଲୁଟଥ ଲଗେଇଦେଇଥିଲି ତ, ହଁ ସେ ବ୍ଲୁଟୁଥ ଟା ଲଗେଇଦେଇଥିଲି।
ଖୋଲିଦେଲି।
ଓହୋ ଆଛା। ହୁଁ, ଖାଇବା କଣ ତମର? ଖାଇସାରିଲଣି? କଣ କହିଲ?
ହଁ ଏୟାରବୋଡ଼ସରେ ତ ବ୍ଲୁଟୁଥ ଲଗେଇଥିଲ? ସେଇଟା ଭଏସ କ୍ଲିୟର ଆସୁନି ସେଇଟା କମ ଆସୁଛି ସେଇଟାରେ କଥା ହେଲା ବେଳେ ହେଇଟାରେ କେବେ କଥା ହବନି। ଭଏସ କ୍ଲିୟର ଆସିବନି? ହୁଁ ହୁଁ ହୁଁ। ଗାଁକୁ ରଜ ଛୁଟି ଅଛି?
ହୁଁ ହୁଁ।
କେତେଦିନ କଣ ରଜ ଛୁଟି ଅଛି?
ଖାଇବା କଣ ତମର ଆଜି?
ହୁଁ, ଭାତ ହେଇଥିଲା, ଚିକେନ ହେଇଥିଲା, ଆଉ ଡାଲି ହେଇଥିଲା।
ହୁଁ ହୁଁ, ଏ କାଲି ଖାଇବା ଟା ଆଜି ଖାଇଦେଲ।
ହୁଁ, ହେଥିରେ କଣ ଅଛି।
ଉଁ ହେ ହେ।
ହଁ, କାଲି ତମେ ଆଉ ଫ୍ରି ହେଇପାରିଲନି ନାଇଁ କି?
କାଲି ଏତେ ଜୋରରେ ବର୍ଷା ହେଲା, କରେଣ୍ଟ ଚାଲି ଯାଇଥିଲା। ଆ ଯୋଉ ମୁଁ ବୋଧେ ପଠେଇଥିବି ସ୍କ୍ରିିନସଟ ବୋଧେ ପଠେଇଛି ନା?
କାହାକୁ ମତେ ପଠେଇନ।
ଅ ତାହେଲେ ଆଉ ଜଣେ ଛୋଟ ପିଲାଟେ ଗୋଟେ ଜଣେ କଲ୍ କରୁଥିଲେ ହେଲା।
ହୁଁ ହୁଁ।
ତାକୁ ବୋଧେ ମୁଁ ପଠେଇଦେଇଥିଲି ନା କଣ ଏମିତି।
ଅହ ମୁଁ ଅପେକ୍ଷା କରି କରିକା ରହିଲି ମୁଁ କହିଲି କଣ କଲ କଲେନି କିଛି ନାହିଁ।
କଲ କରିଦବ ମତେ କ ଯଦି କଲ କରିଦବ ହେଲା ଆଁ କାହିଁକି ନା ମୁଁ ଯୋଉ ମାନେ ଏତେ ବର୍ଷା ଦିନ ଯାକ ବହୁତ ଜୋରରେ ବ ଖରା ହେଇଥିଲା। ତ କାମ ସାରିକି ଆସିଲା ଏସିକି ଜଲଦି ପଳେଇ ଆସନ୍ତି ନା ବେଳେ ବେଳେ ହେଲା। ଆ ତିନିଟା ଚାରିଟା ଏଇ ଟାଇମରେ ବି ଆସୁଛି ଭାରି। ଆ ତ ସେଇଥିପାଇଁ ଏତେ ଖରା ହଉଛି ପଳେଇ ଆସୁଛି ତା ସାଙ୍ଗ ବର୍ଷା ଏତେଯୋରେ। ଆଉ କହିବି ପାରିବିନି ତମକୁ।
ନାଇଁ କାଲି ଏପଟେ ବର୍ଷା ହେଇଥିଲା ଅବଶ୍ୟ କିନ୍ତୁ କମ ଟାଇମ ଘଣ୍ଟାଟେ ହେଇଥିଲା। ଲାଇନ ବି ଇଭିନିଂ ରେ ପଳେଇ ଆସିଲା, ଲାଇନ ଆସିନଥିଲା ଭୁବନେଶ୍ୱରରେ।
ନା କାଲି ରାତି ଆଠଟା ଆଟଟା ପରେ ଯାଇକି ଆସିଛି।
ହୁଁ
ଆଉ ଜାଣିଛ ହ୍ୟାଲୋ
ହୁଁ କୁହ କୁହ
ଆଜି ଇଆଡେ ପୁରା ମାନେ କରେଣ୍ଟ ଚାଲି ଯାଇଛି ପୁରା କେତେଟାରୁ ଗଲା ସକାଳ ଆଠଟା ରଛି ଆ
ହୁଁ
ଫୁଲ୍ ନଖରା ପଟେ ହେଲା ଆ ଆସିଲା ଯାଇକି କେତେଟାରେ ସାଢେ ବାରଟାରେ ଯାଇକି ଆସିଲା।
ତ ଭୁବନେଶ୍ୱରରେ ତ ଏତେ ଟାଇମ ଲାଇନ୍ କଟିବା କଥା ନୁହେଁ।
ଆ ଯୋଉ କାଲି ଯୋଉ କାଲି ଯୋଉ ବର୍ଷା ଯୋଉ ମାନେ ଏତେ ପବନ ବର୍ଷା ବର୍ଷା ହେଇଛି ତା ଗଛ ଫଛ ସବୁ ଭାଙ୍ଗି ଯାଇଛି ହଁ ତ ସେ ସେଥିପାଇଁ ଏତେ ସାରା ଅ ମାନେ ହେଇଛି।
ହଁ ମୁଁ କହିଲି ଭୁବନେଶ୍ୱର ବି ଏତେ ଟାଇମ କଟିବା କଥା ନା କାଲି।
ହଁଟେ ଏମତି ହେଇଛି ଆଉ। ପୁରା ଗଛ ପଛ ପୁରା ମାନେ ମାନେ ମୁଁ ଗୋଟେ ରାସ୍ତାରେ ଆଜି ଗଲା ଆସିକି ଆର ଏମିତି ଅନେଇିବ ମ ଇ କଣ ଭାଙ୍ଗି ଯାଇଛି କାଟି ଦେଇେଇଛନ୍ତି କଣ ହେଲା ତାପରେ ତ ପହଞ୍ଚି ପରେ ଅ କହିଲେ କି ନାଇଁ ଆଜି ମାନେ ଏତ ଯୋଉ ଗୋଟେ ମାନେ ାନ ହେଇଛି କହିଲେ ହ ଏମିତି ହେଇଛି କିଆଡେ ମାନେ ସେପଟେ ଟିକେ ଜୋର ସେ ହେଇଛି ଏପଟେ ଟିକେ ଗଛ ପଛ ସେତେ ନାହିଁ ନା ଆ ଅଳ୍ପ ଟିକେ ଭଳିଆ ଲାଗୁଚି ଆଉ ଆଉ ମୋ ଭ ତ ଆମେ ସେକେଣ୍ଡ ଫ୍ଲୋର ରେ ରହୁଛୁ ଯେହେତୁ ବାହାରକୁ ଯିବାର ନାଇଁ କି ଛାତକୁ ଯିବାର ନାଇଁ କଣ ତଳକୁ ଯିବାର ନାହିଁ ଜଣା ବି ପଡ଼ିଲା ନାହିଁ ଏମିତି ହିଁ ହେଇଛି
କରୁଛ? ଏମର୍ଜେନ୍ସି ଏମର୍ଜେନ୍ସି ବଲ୍ ରଖିଛ ନା କେମିତି
ନା ଏମର୍ଜେନ୍ସି ବଲ୍‌ କିଛି ନାହିଁ
ଗୋଟେ ରଖିଦବ ନା ଏମର୍ଜେନ୍ସି ବଲ ଯାହା ହେଲେ ବି ନିଜ ପାଇଁ ସେଫ୍ଟି ପାଇଁ ଏମରଜେନ୍ସି ଭଲ ଗୋଟେ ରଖିଦବ ନା
କଠଣ
ଏଇ ଯୋଉ ଛଅ ସାତଶ ଟଙ୍କା ପଡିୁଛି ଏମର୍ଜେସିବଲ୍ ଦି ଘଣ୍ଟା ତିନି ଘଣ୍ଟା ଲାଇଟି ଜଳିବ ସେ କଥା କହୁଛି ନା ନା ବଲ୍ ଟା ବଲ୍‌ ଟା
ସେଇଟା ପୁଣି କଣ କନେସନ୍‌ ଦେଇକି ଲଗେଇବା ପାଇଁ ପଡିବ ନା
ଶୁଣ ଶୁଣ ଲାଇନ ଥିଲା ଟାଇମ୍ ରେ ସେଇଟା ଜଳିବ ଲାଇନ ନଥିଲା ଟାଇମ୍ ରେ ସେ ଟିକ ଚଜ ହେଇଯାଇଥିବ ଚଜ ହେଇଥିବ ସେଇଟା ଜଳିବ ଦି ଘଣ୍ଟା ତିନି ଘଣ୍ଟା ଏମିତି ଜଳିବ
ଆଚଛ ନା ଅ ହେ ତ ନ ଲଗେଇଲେ ବି ବେଟର ହବା ଟିକେ ଦେଖିବା ଲଗେଇଥିଲୁ କ ମାନେ କହିଲ ମାନେ ଏଇଟ ସେଟା ନା ଏତେ ମାନେ ରହୁ ଆମର ଚାରି ଜଣ ରହୁଛନ୍ତି ନା ତିନି ଜଣ ହଁ
ନିଜ ରୁମ୍‌ ରେ ଲଗେଇବ ଆଉ କଣ
ହଁ ତିନି ଚାରି ଜଣ ରହୁଛନ୍ତି ନା ହେ କିଏ ଗୋଟେ କୋଉଠୁ କହି କ ମୁଁ ବି ଏମିତି ଜାଣିନି
ଟିକି ଦିଟା ବଲ ଆଣିଭ ଦି ଦି ଘଣ୍ଟା ହେଲେ ଚାରି ଘଣ୍ଟା ହେ ରହିଲାଣି ନା ବୁଝିପାରୁଛ ନା ନା ଏମିତି ହେଲେ ଏମରଜେନ୍ସି ଟାଇମ୍ ରେ କାମରେ ଆସିବ ଆଉ।
ହୁଁ ମୁଁ ବି ଜାଣିନି ନା ମୁଁ ମୁଁ ଜାଣିଥିଲି ଆଗରୁ ଯେ ଏମିତି ହବ ଏମିତି ଅ ଯୋଉ ଅ ମାନେ ଲାଇନ୍ ଲାଗିଲେ ମାନେ ଏମିତି ହବ। ତାପରେ ବନ୍ଦ ହେଲେ ଜଳିବ ଏ ଏମତି ମୁଁ ଜାଣିନି।
ହଁ ଏମିତି ଆମ ଗାଁ ଗାଁରେ ସବୁ ସେରା ଲଗେଇ ଦେଇଛନ୍ତି ଆଉ ସମସ୍ତଙ୍କର କଣ ଇନଭେଟର ଅଛି? ନା ସମସ୍ତଙ୍କ ସେମିତି ପଇସା ଆସିଛି ଇନଭେଟର କିଣିବା ପାଇଁ। ଆଉ ସବୁ ଏମର୍ଜେସି ବଲ ଆଉ କଣ ହୁଁ? ଚାରି ଜଣ ଅଛ ଦିଟା ମିଶିକି ଆଣିବ ହେରୀ।
ଆ ଦୋକାନରେ କଣ କହିବା ପାଇଁ ପଡିବ? ଦୋକାନରେ କଣ କହିବା ପାଇଁ ପଡିବ?
ତାଙ୍କୁ କହିବ ଏମର୍ଜେନ୍ସି ବଲ୍ ଦେଇଦେବେ ଆଉ କଣ? ସେଇ ପଡୁଥିବ ଚାରିଶ ସାଢ଼େ ଚାରିଶ ଭିତରେ ତାର ୱାରେଣ୍ଟି ପୁଣି ରହୁଛି ବର୍ଷେ ଦି ବର୍ଷ।
ହଁ ତାଲେ ହଁ ତା ହେଲେ ଦେଖିବା ମୁଁ ଗୋଟେ ଆଣିବି ହେରୀ ନ ହେଲେ କାହିଁ କହିଲୁ ଏ ମାନେ ହଷ୍ଟେଲରେ ପୁରା ମାନେ କେମିତି ପୁରା ଲେନ୍ ଏମିତି ଅନୁସାରେ ହେଲା।
ଷ୍ଟାର୍ଟ ହେଇନି ପୁଣି ଆହୁରି ଅଧିକ ଲାଇନ୍ ବି କଟିପାରେ ଆଗକୁ ବ
ହଁ ହଁ ହଁ। ସେଇ ଚାର୍ଜ ବି ଚାର୍ଜର ମାନେ ଗୋଟେ ମାନେ ପାୱାର ବ୍ୟାଙ୍କ ବି ନାହିଁ ହେଲା।
ହୁଁ।
ଆ ମାନେ କରେଣ୍ଟ ଚାଲିଗଲେ ପୁରା ଚୁପ୍ କିନା ବସିଛି। ହଁ ବୋରିଂ ଲାଗୁଛି। ବୋରିଙ୍ଗ ଲାଗୁଛି କିନ୍ତୁ, ଅ ଯୋଉ ସମସ୍ତ ଯୋଉ ମାନଙ୍କର ଯୋଉମାନେ ଚାର୍ଜ ରହୁଛି ସେମାନେ ଚାର୍ଜ ନ ହେଲେ ଯୋଉ ମାନେ ଶୋଇପଡୁଛନ୍ତି। ଆ ସମସ୍ତେ ବି ହଁ ପାୱାର ବ୍ୟାଙ୍କ ବି କେଏ ରଖିନାହାନ୍ତି ଆ ମାନ ରୁମ୍ ମେଣ୍ଟ ମାନେ।
ହୁଁ ସେଆ ଆଉ।
ରୁମ ମେଣ୍ଟ ସବୁ କଣ ଅଲଗା ଅଲଗା କିଛି କରୁଛନ୍ତି? ନା ସେ ସେମ ଜାଗାରେ ରହିଛନ୍ତି?
ନା ନା, ଜବ୍ କରୁଛନ୍ତି ଅଲଗା ଅଲଗା ଜା ଆ ଜଣେ ହଁ ଜଣେ କାର ବଜାରେ ଜବ କରୁଛନ୍ତି। ଆ ଜଣେ ଯୋଉ ଯୋଉ ଏ ଲେଣ୍ଡ ଫନ୍ ବିକ୍ରି ଫିକ୍ରି ଯୋଉ ହୁଏ।
ହଁ ହଁ।
ସେଇଥିରେ ଅଛନ୍ତି। ଆଉ ମୁଁ କଲେଜ ହଁ ଆଉ ମୁଁ ତ ମୋ କଲେଜ।
ଏଥରେ ଅଛ ଆଉ।
ନା, ମୋ ଠୁ ଆଉ ଜଣେ ବି ଭଲ ଜାଗାରେ ଅଛନ୍ତି। ସମସ୍ତେ ଭଲ ଲାଗଛନ୍ତି କିନ୍ତୁ, ସମସ୍ତେ ଅଧିକ ସାଲାରୀ ମୋଠୁ ପାଉଛନ୍ତି। ହିଁ ହିଁ
ଟେନସନ ନାହିଁ ନା, ଟାର୍ଗେଟ ନାହିଁ ଯୋଉଠି ଟାର୍ଗେଟ ଅଛି ଶା ତି କିଛି ନାହିଁ। ମୁଁ ଫାଷ୍ଟ ଯେଉଁ ରହୁଥିଲି ସାଲେରୀ କମ୍ ସାତ ଆଠ ହଜାରରେ କିନ୍ତୁ ଯେତେବେଳେ ମନ ହେତେବେଳେ ଘରକୁ ଆସିକି ଶୋଇ ପଡୁଥିଲି। କି ଯେତେବେଳେ ମନ ହେତେଳେ ଛୁଟି ନଉଥିଲି ଘର ପାଖରେ ଅଫିସିଟା ଥିଲା କୋ ପରିଟି ସୋସାଇଟି।
ହୁଁ- ହୁଁ- ହୁଁ, ଏଇ କାମ ତ ସୋସାଇଟି ରେ ତ କିଛି ଟେନସନ ନାହିଁ।
ଟେନସନ ନାହିଁ ଯେ ସାଲେରୀ କମ ସାତ ହଜାର ଟଙ୍କା। ସାତ ହଜାର ଟଙ୍କା ଫୁଣି ଟିକେ କାମ ଅଧିକ ଟ ପ୍ରେସର କିଛି ନାହିଁ କାମ ଟିକେ ଅଧିକ ଟାଇମ କରିବାକୁ ପଡିବ। ଏଇ ଯଉ ଧାନମଣ୍ଡି ଟାଇମ ରେ ଦଶଟା ଏଗାରଟା ରାତି ହେଇଯିବ।
ସେ ଏବେ କଣ ସେଠି ସାତ ହଜାର ଟଙ୍କା ଦଉଛନ୍ତି ମନ୍ଥଲି?
ହଁ, ଏବେ ବି ସାତ ହଜାର ଦଉଛନ୍ତି। ଏବେ ବି ମୁଁ କାମ କରୁଛି ଯାଇକି ଯେ ସେମିତି ମୁଁ ପାର୍ଟ ଟାଇମ କାମ କରୁଛି।
ଚଳିବ କିଛି କଥା ନହିଁ ପଇସା ତ ଆଜିକାଲି ସମସ୍ତଙ୍କ ଦରକାର। ହୁଁ ହୁଁ।
କହିଲେ ଘରେ ତ ବସି ତୁ ଆସ କାମ କରିବୁ ବୋଲି। ଆଉ ଆମ ଆମ ତ ଜାଣିଛି ନା। ଡାଟା ଏଣ୍ଟ୍ରି କାମ ହଉଛି। ଗୁଟେ ଅନଲାଇନ କାମ ହଉଛି ବ୍ୟାଙ୍କିଙ୍ଗ ସିଷ୍ଟମ କାମ ଗୁଡା ହଉଛି ତ।
ଓହୋ ହଁ ସେଇକ
ହଁ, ଗାଁରେ ରହିକି ସେଇଟା ବିି ଭଲ କିଛି ଅସୁବିଧା ନାହିଁ। ମେନ ହେଲେ ସାଲାରୀ କମ୍।
ହୁଁ ହଁ।
ହଁ।
ହଁ ଠିକ ଅଛି ଆଉ ରଖୁଛି।
ହଁ ହଁ ଠିକ ଅଛି।
ହଁ।